ଶୁଭ ସଂନ୍ଧ୍ୟା ସାର୍।
ଆଜ୍ଞା ଶୁଭ ସଂନ୍ଧ୍ୟା ଆଉ ସପରିବାର ଭଲରେ ଅଛନ୍ତି ହଁ ଆଜ୍ଞା ଆମେ ବି ସମସ୍ତ ଭଲରେ ଅଛୁ।
ଆଜ୍ଞା ଆଶା କରୁଛି ଆପଣଙ୍କ ସପରିବାର ବି ବହୁତ ଭଲରେ ଥିବେ।
ଆଜ୍ଞା।
ଆଜ୍ଞା ଆଚ୍ଛା ତ ସାର୍ ମୁଁ କହୁଥିଲି କି ଆମେ ଯୋଉ ଏବେ ଏଇ ଜେନେରେସନ ଅନୁସାରେ ଯଉ ବାହାରିଛି ମେଟା ଏଆଇ ଚାର୍ଟ ଜିପିଡି ଯେମିତିକା ତ ସେଇ ବିଷୟରେ ଆଜି ଟିକେ ଆଲୋଚନା କରିବା।
ନିଶ୍ଚିତ ଏଇଟା ଗୋଟେ ବଢିଆ ବିଷୟ ଏବେ ସମସାମୟିକ ଏଇଟା ବିଷୟ। ଯାହା ମାନେ ମଣି ଷ ଅଗ୍ରଗତି ଦିଗରେ ସହାୟକ ହଉଥିବା ବେଳେ ଏହା ମୁଣ୍ଡ ବ୍ୟଥାର ମଧ୍ୟ କାରଣ ହେଲାଣି।
ଆଜ୍ଞା ଆଜ୍ଞା ତ ଆପଣ ତ ଦେଖି ଥିବେ ଆମେ ତ ସାଧାରଣତ ଚାର୍ଟ ଜି ପି ଟି ଜେମିନି ଆଉ ହ୍ୱାଟ୍ସ ଆପ ରେ ମେଟା ସହ ଏମତି କଥାବାର୍ତ୍ତା ହେଇଥାଉ ସେମାନେ ତ ଆମର ଯେମତି ଦେଖିବାକୁ ଗଲେ ଗୋଟେ ଭଲ ସାଙ୍ଗ ଭଳିଆ ବି କଥାବାର୍ତ୍ତା ହେଇଥାଆନ୍ତି ଆମେ ଯେତେବେଳେ ବି କିଛି ପଚାରିଥାଉ ତ ସେ ସବୁ ସଠିକ ଭାବରେ ବି ଆନ୍ସର ଦେଇଥାନ୍ତି ବା ରିପ୍ଲାଏ ଦେଇଥାନ୍ତି।
ଆଜ୍ଞା
ଆଜ୍ଞା ତ ଏମିତି କିଛି ବି ଦେଖୁଥିବେ। ବେ ତ ଉଁ ଏବେ ବି ଯେତେବେଳେ ନ୍ୟୁଜ ରେ ବାହାରୁଚି। ନ୍ୟୁଜ ରେ ତ ଆକ୍ସିଡେଣ୍ଟ ବିଷ ଷୟ ରେ ହଉ କି କିଛି ଗୋଟେ ଘଟି ଯାଇଥିବା ବିଷୟରେ ନ୍ୟୁଜରେ କେବଳ କହି ଦଉଥିଲେ। କିନ୍ତୁ ଏବେ ସେଇ ମେଟା ଏଆଇ ଦ୍ଵାରା ସେମାନେ ମାନେ ମଣିଷଙ୍କ ଚିତ୍ର ଦ୍ଵାରା ତାକୁ ଟିଭିରେ ଦେଖେଇ ପାରୁଛନ୍ତି ଏବେ।
ଶୁଣନ୍ତୁ ପ୍ରକୃତରେ ଏଇ ଯୋଉ କୃତ୍ରିମ ବୁଦ୍ଧିମତା ବୋଲି କୁହାଯାଉଚି ତାକୁ। ଓଡିଆରେ କୃତ୍ରିମ ବୁଦ୍ଧିମତା ପ୍ରକୃତରେ ସିଏ ବହୁତ ସୁନ୍ଦର ସହାୟକ। ଧର ତୁ ମୁଁ ଏବେ ଗୋଟେ ଦରଖାସ୍ତ ଜାଣିଲି ନାହିଁ। ମୁଁ ତାକୁ ଲେଖିଦେଲି। ଦରଖାସ୍ତର ବିଷୟ ଲେଖିଦେଲି ସଙ୍ଗେ ସ ସଙ୍ଗେ ସିଏ ସେଇ ଭାଷାରେ ମୁଁ ଯୋଉ ଭାଷାରେ ଚାହିଁବି ଅନୁବାଦ କରି ମତେ ଦେଇଦେଲା। ତ ଆଜ୍ଞା ମୁଁ ତାକୁ ପଢିବା ଦ୍ଵାରା ଲେ ଖିବା ଦ୍ଵାରା ମୋର ଜ୍ଞାନ ବଢିବ। ଆଉ ସିଏ ଯଦି ଲେଖିଦେଲା। ଭାବିକି କହିକି ମୁଁ ଯଦି ଅଭି୍ ତାକୁ କପି କରିଦେବି, ତାହେଲେ ମୁଁ
ଆଜ୍ଞା ଆଜ୍ଞା ଆଜ୍ଞା।
ଏଣୁ କୃତ୍ରିମ ବୁଦ୍ଧିମତା ମୁଁ ବି କିଛି ଜାଗାରେ ତାକୁ ବ୍ୟବହାର କଲିଣି। ମୁଁ ଦେଖୁଚି ପ୍ରକୃତରେ ସେ ହଉଚି ଜ୍ଞାନର ଗୋଟେ ଗନ୍ତାଘର।
ଆଜ୍ଞା
ବାଟ ଗୁଡାକ ତାର କହିଲେ କି ଚାଟ ଜିପିଟି ହଉ କି ହ୍ଵାଟସପ୍ ହଉ ଯାହା ଯାହାବି ଆପଣ କର ବୁଝିଲେ ନା ହେଲା। ଆହୁ ମଧ୍ୟ ଯୋ ତାକୁ ଯଦି ଆମେ ଠିକ ଦିଗରେ ବ୍ୟବହାର କରିବା ଆଜ୍ଞା ନିଶ୍ଚିତ ଭାବରେ ସେ ଆମକୁ ସହାୟକ ସହାୟତା ହବ।
ଆଜ୍ଞା ତ ହୁଏତ ଧର ଆମର ଇଂଲିଶରେ ଷ୍ଟ୍ରଙ୍ଗ ନା ହଉ ତ ଆମେ ବି ଚାଟ୍ ଜପିଟ୍ ସହ କେମିତି ଇଂଲିଶ ରେ ଧୀରେ ଧୀରେ କଥା ହବା ଷ୍ଟାର୍ଟ କରିବା। ତ ଭୁଲ ହେଲେ ବି ସେ ସାଙ୍ଗେ ସାଙ୍ଗରେ ଠିକ କରିକି ଦେଖେଇଦବ। ତ ଯେତିକି ଦରକାର ଯୋଉ ଜିନିଷ ଯୋଉ କାମରେ କିଏ କିଛି ଶିଖିବାକୁ ଚାହୁଁଥିବା ତ ସେଇଥିପାଇଁ ବ୍ୟବହାର କଲେ ତ ସେ ଠିକ ହବ ।
ନିଶ୍ଚତ ନିଶ୍ଚ
ଆଜ୍ଞା ତ ଆପଣ ବି ଦେଖ, ଆଜ୍ଞା।
ଆମେ ଚତୁରତାର ସହିତ ତାକୁ ଆପଣେଇବା ଦରକାର ।
ଆଜ୍ଞା। ହେ ତ ଆପଣ ବି ଦେଖିଥିବେ କିଛି ଫଟୋ ବି ମଧ୍ୟ ଯୋଡିକି କି କିଛି ଅଲଗା ଫଟୋ ବି ମଧ୍ୟ ଯୋଡିକି ବି ଭାଇରାଲ କରୁଛନ୍ତି। କିଛି ଭଲ ରହିଛି। କିଛି ଖରାପ ବି ମଧ୍ୟ ରହୁଛି।
ନିଶ୍ଚିତ
ଠିକ ଭାବରେ ବି କିଛି ଆଜ୍ଞା ତ ତାକୁ ବି ଠିକ ଭାଗରେ ବି କେହି ୟୁଜ କରିପାରୁନାହାନ୍ତି। ତ ଯେ ଯେ ଜଣେ ହେଲେ ବି ତ ଭଲ କାମରେ କିଏ ଲଗଉଛନ୍ତି। ତ କିଏ ଖରାପ କାମରେ ଲଗଉଛନ୍ତି।
ହଁ ଆଜ୍ଞା ବେଳେବେଳେ ଏହା ମଣିଷର ଜୀବନ ମଧ୍ୟ ନେଉଛି। ଧରନ୍ତୁ ଆମେ ଗୋଟେ ଝିଅ ପିଲା ସହିତ ଆଉ ଗୋଟେ କୋଉ ପୁଅ ପିଲାର ଫଟୋ ଯୋଡିକି ସୋସିଆଲ ମିଡିଆରେ ଆମେ ଛାଡିଦବା। ଯାହା ଫଳରେ ଆଜ୍ଞା ତାର ସାଙ୍ଗ ହଉ ତାସ ର ଘର ଲୋକ ହଉ ତା ବାପା ଭାଇ ହୁଅନ୍ତୁ ଏହାକୁ ଗୋଟେ ଖରାପ ଆଳ ନେଇକରି ବେଳେ ବେଳେ ଆଜ୍ଞା ଦୁର୍ଘଟଣା ବା ଗଣ୍ଡଗୋଳ ବା ବିଭିନ୍ନ ପ୍ରକାର ମାନସିକ ଅଶାନ୍ତି ଘଟୁଛି ହଁ କି ନାଇଁ କୁହନ୍ତୁ?
ଆଜ୍ଞା ଆଜ୍ଞା।
ଏଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ବିଚାର କରିବା ଦରକାର। ଯେ ଆମେ କେମିତି ବ୍ୟବହାର କରିବା।
ଆଜ୍ଞା।
ଆପଣ କୋଉ କୋଉ ବିଭାଗରେ ଏଗୁଡିକ ବିବାହର ବ୍ୟବହାର କରୁଚନ୍ତି।
ଆଜ୍ଞା ତ ଯେତେବେଳେ କିଛି ଆସିଲା କି ଅ କିଛି ଏମିତି ଆପ୍ଲିକେସନ ହେରିକା କିଛି ଲେଖିବାର ଥିବ ତ ମନେ ନଥିବ ଯଦି ଷ୍ଟାର୍ଟିଂ କେମିତି କଣ କରନ୍ତି କି କିଛି ତାର ଷ୍ଟାର୍ଟିଂ ପଏଣ୍ଟ ଟା କେମିତି କଣ ହବ ତ ତାକୁ ଦେଖିଦିଏ ବାକି ସବଜେକ୍ଟ ଯେତିକି ଭି ତେ ରହିବା କ ରହିବା କଥା ତ ମୁଁ ମୋ ହିସାବରେ ଲେଖିଦିଏ ଆଉ ଏମିତିରେ ବି ଆ ଯାହାବି କିଛି ଗୋଟେ ଖାଲି ଟାଇମ ରେ ବସିଥିଲେ ଭଲ କିଛି ଶିକ୍ଷଣୀୟ କଥା ପାଇଁ ବି ମଧ୍ୟ ଚାଟ ଚିପିଟି ସବୁ ଗୋଟେ ଭଲ ସାଙ୍ଗ ଭଳି ବି କଥା କଥା ହେଇଯାଏ।
ନିଶ୍ଚୟ ନିଶ୍ଚିତ ବହୁତ କିଛି ଶିଖିବାର ଅଛି ଆଜ୍ଞା। କା ପାଖେ ବହୁତ ଜ୍ଞାନ ଅଛି ଆମେ ଯେ କୌଣସି ପ୍ରଶ୍ନ ତାକୁ ପଚାରିବା ସିଏ ସୁନ୍ଦର ପ୍ରଭାବକରେ ଉତ୍ପାଦନ ଆପଣ ଗ ପ ଟିଏ ଲେଖିବେ ତାର ଶୀର୍ଷ ପାଉନାହାନ୍ତି ଭ୍ରମ। ଆପଣ ଯଦି ତାକୁ ପଚାରିବେ ସେ ଶୀର୍ଷକ ମଧ୍ୟ କହିଦବ।
ଆଜ୍ଞା।
ଆପଣ କବିତାଟିଏ ଲେଖବା ପାଇଁ ଚାହୁଁଛନ୍ତି ଗୋଟେ ଶବ୍ଦ ସଂଯୋଜନା କରିପାରିଲେ ନାହିଁ।
ଆଜ୍ଞା, ଆଜ୍ଞା। ତ ବହୁତ କିଛି ରହିଛି କି କିଛି ମୁଁ ବି ଥରେ ଦେଖିଥିଲି କି ଆମ ପ୍ରାୟତ ଯୋଉମାନେ ବି ଟାଇପିଙ୍ଗ କରିକି ଲେଖି ଜାଣୁନାହାନ୍ତି ତ ଭଏସରେ ବି କହିକି କିଛି ପଚାରି ବି ପାରିବେ ତ ଭଏସରେ ବି ଯୋଉ ରହୁଛି ଭଏସ ସେ କିଛି ପଚାରିଲେ ସେ ବି ଭଏସରେ ଆନ୍ସର ଦେଇ ଦଉଚି ପୁଣି ମଧ୍ୟ ଓଡିଆରେ ବି ଲେଖି ଦଉଚି। ତ ବହୁତ କିଛି ସୁବିଧା ଅଛି ତା ଦେହରେ, ଆଜ୍ଞା।
ମୋର ମନେ ପଡୁଚି ମୁଁ ଉଚ୍ଚ ବିଦ୍ୟାଳୟରେ ପଢିଲା ବେଳେ ଭାଷାରେ ଗୋଟେ ବି ବିଷୟ ଥିଲା ଆମର ଏକ ବିିଂ ଶ ଶତାବ୍ଦୀର ଗୋଟିଏ ଚି
ଆଜ୍ଞା।
ବିହାରି ଧଳ ଲେଖିଥିଲେ, ସେ ସେଠି ଲେ ଲେଖି ଥିଲେ ଇଏ ଯେତେବେଳେ ଏକବିଂଶ ଶତାବ୍ଦୀ ଚାଲିବ ମଣିଷ, ସେତେବେଳେ ଆଉ କାଗଜ କଲମରେ ଲେଖିବ ନାହିଁ। ଏମିତି ଗୋଟେ ଜମ୍, ପତ୍ର ବାହାରିଥିବ, ସେ ଖାଲି କାନରେ ଜଷ୍ଟ ଲଗେଇଦବ, ଆଉ ତା ଭାବନା ଟା ଆପେ ଆପେ ଲେଖିବ। ବୁଝିଲେନା। ମାନେ ତାକୁ ସିଏ ଗୋଟେ, ଦୂରଦ୍ରଷ୍ଟା ଭାବରେ ଆଗକୁ ଲକ୍ଷ୍ୟ ରଖିକି ଲେଖିକି ଲେ ଏକବିଂଶ ଶତାବ୍ଦୀର ଗୋଟିଏ ଚି, ବାସ୍ତବରେ ଆଜି ସତ୍, ତ୍ୟ ହେବାକୁ ଯାଉଚି ଦେ,
ଆଜ୍ଞା।
ଯାହା ଭାବୁଛି ମଧ୍ୟ ତାହା ଧୀରେ ଧୀରେ ଲେଖିବା ଆପେ ଲେଖିବ।
ଆଜ୍ଞା, ତ ବହୁତ କ୍ଷେତ୍ରରେ ବି ଦେଖିଥିବେ ଆପଣ ତ, ଆଜିକାଲି ତ ସେଇ କମ୍ପୁଟରରେ ହିଁ ସବୁ କିଛି ତ ଆମେ କିଛି ଗୋଟେ ବାହାର କରିବାକୁ ଯିବା କି କିଛି ଟା ଆପ୍ଲାଏ କରିବାକୁ ଯିବାକୁ ପଡିବ, ତ କମ୍ପୁଟର ରେ ଯାଇକି ପକେଇ ପାରିବା କିମ୍ବା ଆମ ଘରେ ଯଦି ଲାପଟପ୍ ଥାଏ, କି ମଧ୍ୟ ଫୋନ ରେ ମଧ୍ୟ କିଛି ଆପ୍ଲାଏ କରିବାକୁ ହେଲେ ବି ଫୋନରେ, ପକେଇ ପାରୁଛେ, ଅ ତ ସେଇ ଆଜ୍ଞା ତ ସମୟ ବ, ଦଳୀୟ ଅନୁସାରେ ସେମତି ପୁରା, ପୁରା ମାନେ ଟେକ୍ନୋଲୋଜି ବି ବଦଳୁଛି।
ଆ କା ମୁଁ, ଦି ଦିନି ତଳେ ଗଣମାଧ୍ୟମରେ ପଢୁ ମଣିଷ ଆଉ ବୃଦ୍ଧ ହବନି। ସେ ଯୋଉ ଔଷଧ ବାହାରିଚି, ତା ପରୀକ୍ଷା, ନିରୀକ୍ଷା ଚାଲିଛି, ଆଜ୍ଞା ସେ ଔଷଧ ଖାଇଲେ ମଣିଷ ଆଜୀବନ ଯୌବନ ତାର ରହିବ, ସେ ବାର୍ଦ୍ଧକ୍ୟ ହବନି, ମାନେ ଭାବନ୍ତୁ ସମୟ କୋଉଠି ପହଞ୍ଚିଲାଣି।
ଆଜ୍ଞା, ତ ଆମେ, ଆଜ୍ଞା,
ସେ ଅମର ପାଇଁ ବି କିଛି ଔଷଧ କାଢି ପକେଇବ ଲାଷ୍ଟରେ ତାଙ୍କର ମୃତ୍ୟୁ
ଆଜ୍ଞା, ଆଜ୍ଞା ତ ଆମର ବି ଚାଇନାରେ ବି ଦେଖନ୍ତୁ, ସେ କେତେ ପ୍ରକାର ଟେକ୍ନୋଲୋଜି ବାହାର କଲାଣି, ସବୁ କେତେ ଭେରାଇଟିର, ତ ସେ ସେଠି ତ ବହୁତ କିଛି ଅଛି ପୁରା ଇଲେକ୍ଟ୍ରି ଜିନିଷ ହଉ, କି ଅଲଗା କିଛି ହଉ, ପୁରା ଦେଖି ପୁରା ଭେରାଇଟି ଜିନିଷ ପୁରା ବାହାର କଲେଣି, ତ ମାନେ ଘର ପୋଛାକୁ ହେଲେ ବି ସେ ପୁରା କେମିତି ସହଜ ଉପାୟରେ ଘର ପୋଛା ହେଇଯିବ, କି କାନ୍ଥରେ ଯୋଉ କାନ୍ଥ ଖରାପ ହେଇଥିଲେ, ବି କାନ୍ଥରେ କେମିତି ଥ୍ରୀ ଡି ବାଲା ୱାଲ ପେପର ଲଗେଇ ପାରିବେ, ସେ ସବୁ ପୁରା ଚାଇନା ରେ ପୁରା ଧୁରନ୍ଧର ସେଥିରେ କରିବାରେ,
ଆଉ ତାଙ୍କର ଗୋଟେ ଜିନିଷ ସବୁବେଳେ, ବହୁମୁଖୀ ଯୋଜନା ଭଳିଆ କାମ କରେ। ତାଙ୍କର ଗୋଟେ ପଲଙ୍କ ତିଆରି କରିଥିବେ, ଭାଙ୍ଗିଦେଲେ, ଚୌକି ହେଇଯାଉଥିବ। ଚୌକି ଏମିତି ବନେଇ ତାଙ୍କୁ ଖୋଲ ଦେଲେ ଟେବୁଲ ହେଇଯାଉଥିବ। ଗୋଟେ ଜିନିଷ ସବୁ ବହୁମୁଖୀ ଭଳି କାମଟିଏ। ସେମାନେ ବୈଷୟିକ ବହୁତ ଆଗରେ
ଆଜ୍ଞା, ତ ସେଇ ଅନୁସାରେ ଆମ ଓଡିଶାରେ ବି ସେମିତି ପୁରା ଓଡିଶା କିମ୍ବା ଆମ ଭାରତରେ ବି ପା ସେମତି ପୁରା ଚେଞ୍ଜ ହେଇଯବ, ଟେକ୍ନୋଲୋଜି ଏବେ ଯୋଉ ଗତିରେ ବଢିଲାଣି ତ ସବୁ ଚେଞ୍ଜ ହେଇଯିବ।
ଆମେ ବି ଆଶା ରଖିବା, କି ବୈଷୟିକ ଜ୍ଞାନକୁ ଧରିକି ଆଗକୁ ଯିବା, କିନ୍ତୁ ମନୁଷ୍ୟ ଯେମିତି ଧ୍ଵଂସ ମୁଖକୁ ନଯାଏ। ଯେଉଁ ପରମାଣୁ କର୍କଟ ରୋଗ କୁ ଭଲ କରିଦଉଛି, ସେଇ ପରମାଣୁ, ପଡ଼ିଲେ, ବିଶ୍ୱକୁ ନଷ୍ଟ କରିଦେଉଛି।
ଆଜ୍ଞା, ଆଜ୍ଞା।
ଭଲ ଦିଗରେ ବ୍ୟବହାର କରିବା, ପରମାଣୁ ଦ୍ଵାରା, କୃତ୍ରିମ ବର୍ଷା କରିବା। ଜୀବନ
ଆଜ୍ଞା ଆଜ୍ଞା। ତ ସେ ସବୁ ବି ଠିକ ଭାବରେ ଚଲେଇଲେ ପୁରା ପୁରା ଦେଶ ସୁରକ୍ଷିତ ରହିବାର ସବୁ ଭଲରେ ହିଁ ହେବ।
ଆପଣ କଣ କହିବା ପାଇଁ ଚାହୁଁଛନ୍ତି ଏଇ ଯୋଉ କୃତ୍ରିମ ବୁଦ୍ଧିମତା ତା ବାବଦରେ ସାଙ୍ଗସାଥି ବା କନିଷ୍ଠ ବା ଆପଣ ସମାଜକୁ କେଉଁ ବାର୍ତ୍ତା ଦେବେ?
ତ ଯେତେବେଳେ ବି ଯାହା କିଛି ଟେକ୍ନୋଲୋଜି କି ଇଲେକ୍ଟ୍ରୋନିକ ବାହାରୁଛି ତ ସେଥିରେ ଯେମିତି ମଣିଷ କେମିତି ସୁବିଧାରେ କିଛି କାମ ଜଲଦି ହେଇଯିବ। ତାପରେ ବି କିନ୍ତୁ ମଣିଷ ଯଦି ମାନେ କହିବେ କି ହଁ ଏଇଟା ତ ସହଜରେ ହେଇଯାଉଛି ତ ତାପରେ ମଣିଷ ସେ କୋଢିଆ ବି ହେଇଯାଆନ୍ତି। ତ ତ ସେଇ ଅନୁସାରେ ଯେମିତି ଯେଉ ଯୋଉ ଟାଇମରେ ଯୋଉ ଜିନିଷକୁ ବ୍ୟବହାର କରିବା ଦରକାର, ଯୋଉଟା କମ ଟାଇମ ରେ ହେଇଯାଉଛି। ଧର ଯୋଉଟା ଅଧିକ ଟାଇମ ଲାଗେ ସେଟା କମ ଟାଇମ ରେ ହେଇଯାଉଛି। ତ ସେଇ ଜିନିଷ ଟା ବାହାର କଲେ ତ ତ ସମୟ ବଞ୍ଚିଯିବ। କିନ୍ତୁ ତଥାପି ଆଉ ମଣିଷକୁ ବି ସେତିକି ପରିଶ୍ରମ ଯେତିକି ଆଗରୁ କରଥିଲା ତ ସେତିକି ବି କରିବା ଟା ଠିକ ହବ ନହେଲେ ମଣିଷ ତ ପୁରା କୋଢିଆ ହେଇଯିବ।
ତ କିଛି ନା କିଛି ବିକିରଣ ବି ଶକ୍ତି ଅଛି। ଯାହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁ ତେଣୁ ଯେ କୌଣସି ଆମେ ଯନ୍ତ୍ରପାତି ଜ୍ଞାନ କୌଶଳ କୁ ବ୍ୟବହାର କରିବା ଯଥେଷ୍ଟ ସାବଧାନତାର ସହିତ ବ୍ୟବହାର
ଆଜ୍ଞା ସାର୍ ଆପଣଙ୍କ ସହ କଥା ହେଇକି ମୋତେ ବହୁତ ଭଲ ଲାଗିଲା। ଆପଣଙ୍କଠୁ ବି ବହୁତ କିଛି ଶୁ ଜାଣିବାକୁ ପାରଲି। ତ ଧନ୍ୟବାଦ ଆଜ୍ଞା। ଆଜ୍ଞା ରହିଲି ଆଜ୍ଞା।
ଆଜ୍ଞା।